କହୁନାହାନ୍ତି କଣ କରୁଛନ୍ତି ଆପଣ? ଏଇ ବର୍ତ୍ତମାନ ଟିକେ ବର୍ଷା ହଉଥିଲା ପକୁଡିକୁ ଚାହା ଖାଉଥିଲି ତ! ଆପଣଙ୍କୁ ଟିକେ ମନ ପକେଇ ଦେଲି ଆଉ ଆପଣ କଣ କରୁଛନ୍ତି କି?
ମୁଁ ମଧ୍ୟ ସେୟା ଖାଉଚି । ଆମ ଦିଜଣଙ୍କର ବୋଧେ ସମସ୍ତ କାର୍ଯ୍ୟ ଏକାଭଳିଆ ହଉଛି ଆଜି।
ହଁ ବୋଧେ ସକାଳେ ବି ଆପଣ ବୋଧେ ଡେରିରେ ଉଠିଥିବେ। ମୁଁ ବି ଆଜି ବହୁତ ଦିନ ପରେ ଡେରିରେ ଉଠିଲି।
ନିହାତି ଆପଣ ଆଜି କଣ ଆଜି? ଆଜି କୁଆଡେ ବୁଲିଆକୁ ଯିବେ କି ନାଇଁ?
ବର୍ଷା ତ ବହୁତ ଜୋରେ ହଉଛି। ବର୍ତ୍ତମାନ ତ ଓହୋ ଖବରକାଗଜରେ ଦେଇଥିଲା ଯେ ଆଉ ବର୍ଷା ଆଜି ଦିଦିନ ତିନିଦିନ ହବ ବହୁତ ଜୋରେ ଅଛି। ମୁଁ ଭାବୁଥିଲି ମୋର ଏକ ବନ୍ଧୁଙ୍କ ଘରକୁ ଯାଇଥାନ୍ତି। ସେତ ଅତ୍ୟଧିକ ବର୍ଷା ହଉଛି ତାଙ୍କ ଘରକୁ ମତେ ଲାଗୁଛି ଆଜି ଯାଇ ହବନାହିଁ ବୋଧେ!
ଆଉ ଆପଣ ଆଜି କଣ ଖ ଦେଖିଥିଲେ? ଆଜି ପ୍ରାକୃତିକ ଦୃଶ୍ୟ ହିସାବରେ?
ପ୍ରାକୃତିକ ଦୃଶ୍ୟ ହିସାବରେ କିଛି କିଛି ନାଇଁ ମୁଁ ଟିକେ ସଖାଳେ ଗାଡି ନେଇକି ସେ ଓର୍ଦ୍ଦା ହବାକୁ ମତେ ଟିକେ ଭଲ ଲାଗେ।ତ ମୁଁ ଟିକେ ମୋ ଗାଡି ଟିକୁ ନେଇକି ଟିକେ ଯାଇଥିଲି ବର୍ତ୍ତମାନ ଆମର ନିକଟସ୍ଥ ଏକ ଛକ ଅଛି ସେ ଛକ ଜାଗାରେ ଟିକେ ଓଦା ହେଇକି ବୁଲାବୁଲି କରିକି ଆସିଛି ବର୍ତ୍ତମାନ ମୁଁ ମୋର ନି ତ୍ୟ କର୍ମ ସାରି ଗାଧେଇ ପାଧେଇ ବର୍ତ୍ତମାନ ଖାଇ ପିଇ ଟିକେ ବସିଛି ଏଇନା ବର୍ତ୍ତମାନ ଆଉ ଟି ଆଉ କିଛି ସମୟ ଗଲେ ମୋ ମାମା ମଧ୍ୟ ମଧ୍ୟାହ୍ନ ଭୋଜନରେ ପ୍ରସ୍ତୁତ କରିଦେଇଥିବ ତ ତାକୁ ବି ମଧ୍ୟ ଖାଇବି ସମୟ ପରେ।
ମତେ ଆପଣ ଏଇ ଯୋଉ ମଝିରେ ମଝିରେ କହୁଛନ୍ତି କି ବର୍ଷାରେ ଉଦା ହେବାକୁ ଯାଉଛ ନ୍ତି ଏଇଟା ଆପଣ କରନ୍ତୁ ନାହିଁ କାଇଁ ନା ଏବେ ସମ୍ପୂର୍ଣ ଭାବେ ବର୍ଷା ହଉନାହିଁ ଏବେ ଇଏ ଏ ଯୋଉ ବର୍ଷା ହଉଛି ଆ ଧିଏ ପ୍ରବଳ ମାତ୍ରାରେ ଦୂଷିତ ପାଣି ରହୁଛି ତ ଆପଣଙ୍କ ଦେହରେ ବିଭିନ୍ନ ପ୍ରକାରର ରୋଗ ହେଇପାରେ, ତ ଆପଣ ଦେଖିକି ଟିକେ ଚାଲନ୍ତୁ ଆଉ ଜର ମଧ୍ୟ ବି ହେଇପାରେ, ଏଥିପ୍ରତି ଟିକେ ସତର୍କ ରୁହନ୍ତୁ।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ସେ ସେକଥା ମୁଁ ଆପଣଙ୍କର ମାନିବି, ମତେ ବି ଲାଗୁଛି ଯେ ବୋଧ ହୁଏ ମତେ ବି କିଛି ଜ ଭଲ ହବାକୁ ଲାଗୁଛି କାରଣ ମୋ ଦେହ ଟିକେ ଠିକ ଲାଗୁନାହିଁ ବର୍ତ୍ତମାନ ବି ବୈଦଙ୍କୁ ଦେଖିଇ ମୁଁ ଔଷଧ ନେଇକି ଆସିଛି। ଯଦି ମତେ ଦେହ କିଛି ଅତ୍ୟଧିକ ଖରାପ ଲାଗିବ ତାହେଲେ ସେ ଔଷ ଔଷଧ ମଧ୍ୟ ମୁଁ ଖାଇବି, ତ ଦେଖାଯାଉ ଆଗକୁ କଣ ହଉଛି।
ଆଉ ଆପଣ ଆଜି ବ୍ୟାୟାମ କରିବାକୁ ଯାଇନାହାନ୍ତି କି?
ବର୍ତ୍ତମାନ, ହଁ ଆଜି ସକାଳେ ମୁ ବ୍ୟାୟାମ କରିବା ପାଇଁ ଯାଇଥିଲି। ମୁଁ ବର୍ଷା ହେଲେ ବି ମଧ୍ୟ ବ୍ୟାୟାମ କୁ ବନ୍ଦ କରେ ନାହିଁ। କାରଣ ଯଦି ମୁଁ ବ୍ୟାୟାମ କୁୁ ବନ୍ଦ କରିବି ତାହେଲେ ମୋ ଦେହ ଅ ଭଲ ଲାଗିବ ନାହିଁ ମତେ। କାରଣ ସେ ସବୁ ଜିନିଷ ଅଭ୍ୟାସ ହେଇଗଲାଣି ତ ମୁଁ ସ ସକାଳେ କି ବର୍ଷା ହଉ ଯାହାବି ହେଉ ମୁଁ ବ୍ୟାୟାମ କରିବାକୁ ବନ୍ଦ କରେ ନାହିଁ।
ଆଉ ଆଜି ଆପଣ ଆପଣ ସାଙ୍ଗ ଘରକୁ ଯାଇପାରିବେନି?
ହ ମନେ ତ ହଉଛି ମୁଁ ବନ୍ଧୁଙ୍କ ଘରକୁ ଯାଇପାରିବି ନାହିଁ। କାରଣ ମୋ ବନ୍ଧୁ ଯେହେତୁ ବର୍ଷା ହେଉଛି ମୋ ବନ୍ଧୁଙ୍କ ଘରେ ବର୍ତ୍ତମାନ ବନ୍ଧୁଙ୍କ ମାମା ଥିବେ ତ ବନ୍ଧୁଙ୍କ ମାମା ଯେତେବେଳେ ଯିବେ ହେଠି, ତାଙ୍କ କରମ କ୍ଷେତ୍ର କୁ ସେ ସମୟରେ ମୁଁ ଭାବୁଛି ତାଙ୍କ ଘର ଟିକି ଯାଇକି ତା ତାଙ୍କ ସହିତ କିଛି ସମୟ ବିତେଇକି ଆସିବି। ସେଇଟା ମୋ ବନ୍ଧୁଙ୍କ ଉପରେ ନିର୍ଭର କରେ ଯଦି ମୋ ବନ୍ଧୁ ମତେ ଫୋନ କରିକି ଜଣେଇବେ, ତାହେଲେ ମୁଁ ଯିବି।
ଆଉ ଆପଣ ଏବ ଏ ବର୍ଷ ବୁଲିବାକୁ କୁଆଡେ ଯାଇବାକୁ ଇଚ୍ଛୁକ ଅଛନ୍ତି କି? ଆମେ ଏଥର ବୁଲିବାକୁ ଯିବାକୁ ଯାଉଛୁ କେ କେରଳ, ଆପଣ ଯିବେ?
ଆଜ୍ଞା କେରଳ ବୁଲିବାକୁ କହୁଛନ୍ତି, ସେଇଟା ତ ବହୁତ ଭଲ ଜାଗା। ଆପଣ ପୂର୍ବ କଲ୍ ରେ ବି ମ ମତେ କହିଥିଲେ ଯେ, କେରଳର ଗୋଟେ ମୁନ୍ନାର ବୋଲି ଏକ ଜାଗା ଅଛି ସେଟା ବହୁତ ଭଲ ଲାଗେ ବୋଲି। ଆପଣ କେ କେରଳ ଅଲଗା ଶୀତ ଦିନେ ମଧ୍ୟ ଯାଆନ୍ତୁ ନାହିଁ ମୁଁ କହୁଥିଲି ଯେ ଆପଣ ବର୍ଷା ଦିନ ହିଁ କେରଳ ବୁଲିବାକୁ ଯାଆନ୍ତୁ।କାରଣ ବର୍ଷା ଦିନ ସେ ସେଠାରେ ପରିବେଶ ବହୁତ ଥଣ୍ଡା ଆଉ ବହୁତ ସୁନ୍ଦର ଦେଖାଯାଏ। ଆଉ ଯଦି ଆପଣ ଶୀତ ଦିନ କୁଆଡେ ବୁଲିବା ପାଇଁ ଚାହୁଁଛନ୍ତି ତାହେଲେ ମୁଁ କହୁଥିଲି ଯେ, ଆମ ଓଡିଶା ଭିତରେ କୋରାପୁଟ ନାମକ ଏକ ଜାଗା ଅଛି। ଆପଣ ଯଦି ଚାହିଁବେ ସେଠି ଦେଓମାଳି ପର୍ବତ ମଧ୍ୟ ଅଛି।ଆପଣ ଯଦି ଚାହିଁବେ ସେଠାକୁ ଯାଇକି କି ଆମେ ବୁଲାବୁଲି କରିକି ଆସିପାରିବା ସେଠାରେ ରାତିରେ ରହିବା ସୁବିଧା ଅଛି ।ରାତିରେ ଖାଇବା ସୁବିଧା ମଧ୍ୟ ଅଛି ଆପଣ ଖାଲି ଏପଟେ ଗାଡି ଖର୍ଚ୍ଚ ଯାହା ଆପଣ ହାତରୁ ପଡିବ, ବାକି ଯାହା ବୁଲାବୁଲି ଖର୍ଚ୍ଚ ମଧ୍ୟ ଯାହା ପଡିବ ଏତିକି ମାତ୍ର ହେଲେ ଆମର ଯଦି ଜଣକା ପାଞ୍ଚ ହଜାର ଲେଖା ମଧ୍ୟ ମୂଲ୍ୟ ହେଉଛି। ହିସାବ କରାଯାଏ ତାହେଲେ ହୋଇଯିବ ଆମର ଯିବା ଆସିବା ବୁଲାବୁଲି ସବୁ।
ଆଜ୍ଞା ମୁଁ ତ ଶୁଣିଥିଲି ସେଇଟା ଓଡିଶାର ସବୁଠାରୁ ଉଁଚ୍ଚ ପାହାଡ। ଏଇଟା କଣ ସତ?
ଆଜ୍ଞା ସେଟା ଓଡିଶାର ସବୁଠୁ ଉଚ୍ଚ ପାହାଡ। ତା ଉପରକୁ ଗଲା ପରେ ଶୀତ ଦିନ ମଧ୍ୟ ବାଦଲ ମଧ୍ୟ ଦେଖାଯାଏ ସେଠାର ସୁନ୍ଦରତା ବହୁତ ମନମୋହକ ଲାଗେ ଆଉ ସେଠାରେ ବାଦଲ ଯେତେବେଳେ ଉପରେ ଥାଏ ସେ ସମୟରେ ଦେଖିଲା ବେଳକୁ ଯେମିତି ସ୍ୱର୍ଗ ପହଞ୍ଚିାଇଛନ୍ତି ସେଭଳି ଅନୁଭବ ହୁଏ। ଆପଣ ଯଦି ଦେ ଆପଣ ଯଦି ଦେଖିବାର ଇଚ୍ଛୁକ ଅଛନ୍ତି, ତାହେଲେ ବର୍ତ୍ତମାନ ଶୀତ ଦିନ ଆଉ ଆଗକୁ ଆସୁଛି ହଁ ମିଶିକି ଚାଲନ୍ତୁ ଯିବା ସେଠାକୁ।
ଆଜ୍ଞା, ମୁଁ ଶୁଣିବାକୁ ପାଇଥିଲି ଏଇ କୋଡିଏ ତାରିଖ ଆପଣଙ୍କ ଜନ୍ମଦିନ ପଡୁଛି। ତ ସେଥିପାଇଁ ମୁଁ ଆପଣଙ୍କୁ ଏବେଠୁ ଅ ଅଭିନନ୍ଦନ କହିଦଉଛି ଆପଣଙ୍କ ଜନ୍ମଦିନ କାଳେ ମୁଁ ସେଇ ସମୟରେ ଆପଣଙ୍କ ପାଖରେ ଥାଏ ନଥାଇପାରେ।ସେଥିପାଇଁ କ୍ଷମା କରିଦେଇ ପାରିବେ ପାରନ୍ତୁ
ଆଜ୍ଞା, ଧନ୍ୟବାଦ ଯାହା ହେଉ ମତେ ଆଗୁଆ ଆପଣ ଜଣେଇଥିଲେ କୋଡିଏ ତାରିଖ ଦିନ ଜନ୍ମଦିନ ମଧ୍ୟ ରହୁଛି। ଆପଣ ଯଦି ଆପଣ ଯଦି ସେଇ ସମୟରେ ଫ୍ରି ଥିବେ ଆମେ ଟିକେ ବୁଲାବୁଲି କରିବାକୁ ଯାଇଥାନ୍ତେ ଆପଣ ସେଇ ସମୟରେ ଟିକେ ଫ୍ରି ରହିପାରିବେ କି?
ନିହାତି ଅବଶ୍ୟ ମୁଁ ଦେଖିବି ଯଦି ମୁଁ ଆ ମୁଁ ଫ୍ରି ରହିପାରିଲି, ତ ଆପଣଙ୍କୁ ନିହାତି କଲ୍ କରି ଜଣେଇବି।
ବର୍ତ୍ତମାନ ମୁ ଭବୁଥିଲେ ଅଧିକ ଦୂରବର୍ତ୍ କଟକ ତ ନୁହେଁ ଏ କଟକର ନରାଜ ଯୋଉ ବ୍ରିଜ୍ ଅଛି ତା ଆଗକୁ ଏକ ମନ୍ଦିରଟେ ଅଛି ସେ ଦିଟା ମନ୍ଦିର ଆମେ ବୁଲାବୁଲି କରିକି ଆସିଥାନ୍ତେ। ଆପଣ ଯଦି ଇଚ୍ଛୁକ ଅଛନ୍ତି ତାହଲେ ସକାଳ ଛଅଟାରେ ଆମେ ବୁ ଯାଇଥାନ୍ତେ। ସେଠାରେ କଟକରେ ନରାଜ ବୁଲିକି ସେଠାରେ କିଛି ଫଟ ଫଟ ଉଠେଇ ଆଉ କିଛି ଖାଇବା ପିଇବା କରି ଆଉ ମନ୍ଦିର ବୁଲି ଆମେ ଆସିଥାନ୍ତେ।ଆପଣ ଏଥିରେ ଯଦି ଏକମତ ଅଛନ୍ତି ତାହେଲେ କୁହନ୍ତୁ ଏ କୋଡିଏ ତାରିଖ ଦିନ ମୁଁ ମୋର ଯାନ ନେଇକି ଯିବି ଆପଣ ମୁଁ ଆଉ ଗୋଟେ ବନ୍ଧୁଙ୍କୁ ଡାକିଦବ ତିନି ଜଣ ମିଶି କି ଆମେ ଯିବା।
ଆପଣଙ୍କ ଯାନ ବିଦ୍ୟୁତ ଜନିତ? ପେଟ୍ରୋଲ ଜନିତ।ଏବେ ପେଟ୍ରୋଲରେ ତ ଇ ହଣ୍ଡ୍ରେଡ ପେ ଆସିଲାଣି ତ ଏଇଟା ଆପଣଙ୍କୁ ଭଲ ଲାଗୁଛି ନା ଖରାପ ଲାଗୁଛି ଏଇ ଅନୁମତିଟା?
ବର୍ତ୍ତମାନ ତ ମୁଁ ଇ ହଣ୍ଡ୍ରେଡ ପେଟ୍ରୋଲ କେବେ ପକେଇନି ମୋ ଗାଡି ତ ଇ ଟ୍ୱେଣ୍ଟିର ପେଟ୍ରୋଲ। ନିଏ।ମୁଁ ପଛେ ଯାଇପାରି ଜାଣିନି କେମିତି କଣ? ଆପଣ ଯଦି ଟିକେ ମତେ ଭଲରେ କହିଥାନ୍ତା ହୁଅନ୍ତା।ମୁ ବର୍ତ୍ତମାନ ତ ଏଇ ଗାଡି ପେଟ୍ରୋଲ ଗାଡି ତ ଏଇଟା କେତେ ସମୟ ଚାଲିବ ସେ ପେଟ୍ରୋଲ କୁ ଏ ଗାଡିରେ ଚାଲି ପାରିବ ନା ନାହିଁ ସେ ବିଷୟରେ ମୁଁ ଅବଗତ ନାହିଁ। ଆପଣ ଯଦି ମତେ ଅବଗତ କରାଇେଇଥାନ୍ତେ ମୁଁ ଟିକେ ଖୁସି ହୁଅନ୍ତି।
ନିହାତି ମୁଁ ଆପଣଙ୍କୁ କହୁଛି ଇ ହଣ୍ଡ୍ରେଡ ହେଲା ଇଥନଲ ଯୋଉ ଏଥିରେ ପୁରା ଶତ ପ୍ରତିଶତ ଥିବ।ଯୋଉଟା ଯେମିତି ଆଖୁ ରସ ଯେମିତି ଇଥନଲ ସେମିତି ଯାହା ସେଇୟା। ଆଉ ଇ ଟେଣ୍ଟି ମାନେ ଆଖୁ ଏ ଯୋଉ ଇଥନଲ ପ ପ ପରିମାଣ ପରିମାଣ ଅଶି ପରସେଣ୍ଟ।ଆପଣଙ୍କ ବୋଧେ ଇ ଟ୍ୱେଣ୍ଟି ହେଇଥିବ ତାହେଲେ କୋଡିଏ ପରସେଣ୍ଟ ଇଥନା ତମର ବ୍ଲେଣ୍ଡ ହେଇକି ଆସୁଥିବ ଆପଣଙ୍କ ପେଟ୍ରୋଲରେ
ଆଜ୍ଞା ଆମର ଇ ଟ୍ୱେଣ୍ଟି ଗାଡି।ମୋର ଇଥାନଲ ବେଣ୍ଡ ହେଇକି ଆସୁଚି କୋଡିଏ ପ୍ରତିଶତ। ଇଣ୍ଡେ ଆଗକୁ ବର୍ତ୍ତମାନ ତ ସରକାର କରିସାରିଲାଣି କଣ ଇ ଏଟି ଫାଇଭ ବାହାର କରିବା ପାଇଁ ଦେଖାଯାଉ କଣ ହଉଚି। ଯି ଆଗକୁ ଯଦି ଏମିତି କିଛି ଚାଲିଲା ତାହେଲେ ମୋ ଗାଡି ମଧ୍ୟ ବନ୍ଦ ହେଇଯିବ କାରଣ କେତେ ପେଟ୍ରୋଲ ଭଲସେ ଚାଲିବ ନାହିଁ।ଆଉ ମୁଁ ତା ବଦଳ ରେ ମୁଁ ଗୋଟେ ଇଭି ଗାଡି କିଣିକି ଭାବୁ କାରଣ ସେ ଇଭି ଗାଡ଼ି କିଣିଲେ ମୋତେ ଟିକେ ବହୁତ ସୁବିଧା ହୁଅନ୍ତା।
ଆପଣ ଇଭିରେ କେଉଁ ଗାଡି କିଣିବେ ଆଥର କିଣିବେ ନା ଓଲା କିଣିବେ? ଏଇ ଦିଟା ଗାଡି ମୁଁ ଶୁଣିଚି ବହୁତ ଭଲ ପଡୁଛି ଆପଣଙ୍କୁ କଣ ଭଲ ଲାଗୁଛି?
ଆପଣ ଯୋଉ କମ୍ପାନୀ ନାଁ କହୁଛନ୍ତି ସେ କମ୍ପାନୀ ସହିତ ତ ମୁଁ ଅବଗତ ନାହିଁ ବର୍ତ୍ତମାନ ମୁଁ ଭାବୁଚି ଯେ ଓଲା ଗାଡି ତ ମୁଁ ଦେଖିଛି ଆଗକୁ କିନ୍ତୁ ଓଲା ଗାଡିରେ ଗୋଟେ ଜିନିଷ ବହୁତ ଅସୁବିଧା ହୁଏ ସେ ଗାଡି ଟା ବାରମ୍ବାର ଭାଙ୍ଗିଯାଏ, ତ ସେଥିପାଇଁ ମୁଁ ଭାବୁଛି ଆପଣ ଯୋଉ ଦୁ ଦ୍ୱିତୀୟ ନାଁ ଟା କହିଲେ ସେଇ ନାଁ ର ଗାଡି ଟା ବହୁତ ଭଲ ହୋଇଥିବ।ସେଇ ନାଁ ର ଗାଡିରେ ମୁଁ କିଛି କି କିଣିଦେବି ଭାବୁଛି ଆଉ।
ଅବଶ୍ୟ ଆପଣଙ୍କୁ ସେଇଟା ହି ଭଲ ପଡିବ ସେଠାରେ ବହୁତ ବଡ ସିଟ ବହୁତ ଭଲ ମାଇଲେଜ ବି ଦେଖଉଛି।ଆପଣ ଏବେ କଣ କରିବାକୁ ଯାଉଛନ୍ତି। ଆପଣ ଖାଇ ସାରିଲେ ନା ନାହାନ୍ତି
ମୋ ପାଖରେ ଜେଜେ ମ ବର୍ତ୍ତମାନ ତମ ପାଖରେ କିଏ ଜେଜେ ଶୋଇଛନ୍ତି। ତ ମୁଁ ବର୍ତ୍ତମାନ ଏବେ ଭାବୁଥିଲି ଯେ ଜେଜେ ଙ୍କୁ ଆଦି ଗ୍ରାମରେ ନେଇକି ଛାଡିବା ପାଇଁ।କିନ୍ତୁ ଜେ ହେତ ଜଦି କ ଲଗାଣ ବଢି ହେଇଚି ନେଇକି ଆମ ଗାଁରେ ପାରି ନାହିଁ ମୁଁ ଭାବୁଛି କି ମୋ ମନ ମୋ ବନ୍ଧୁ ଘରକୁ ଯିବି ତାହେଲେ ଜେଜେଙ୍କୁ ଛାଡିବି ନା ଯଦି ଯଦି ବନ୍ଧୁଙ୍କ ଘରକୁ ନ ଗଲି ତାହେଲେ ସନ୍ଧ୍ୟାବେଳେ ଯଦି ବର୍ଷା ଛାଡିଲା ତାହେଲେ ମୁଁ ଜେଜେ ଙ୍କୁ ନେଇକି ଗ୍ରାମରେ ଛାଡିଦେଇକି ଆସିବି।
ହଁ ବର୍ଷା ମଧ୍ୟ ଜୋର ହଉଛି।ତ ଆପଣ ଆଜି ଯାଇ ତ ପାରିବେନି ତ ଆପଣ ବନ୍ଧୁଙ୍କ ଘରକୁ ପଳା ସେଠି ଶାନ୍ତିରେ ବସି ଚା ପିଇକି ଗପସପ କରିବେ।ଆଉ ଆପଣଙ୍କ ବନ୍ଧୁଙ୍କ ବିଷୟରେ ଟି କୁହନ୍ତୁ ସେ କୋଉଠି ରହୁଛନ୍ତି କଣ କରୁଛନ୍ତି?
ମୋ ବନ୍ଧୁ କ ଜଣକ ବରଗଡ ଗ୍ରାମ ଭିତରେ ଗୋପାଳନ ଗାଡିଆ ପାଖରେ ରହୁଛନ୍ତି। ସେ ବରା ସେ ବର୍ତ୍ତମାନ ତାଙ୍କର ଦ୍ଵାଦଶ ପରୀକ୍ଷା ସରିଯାଇଛି। ତ ଏବେ ସେ ତାଙ୍କର ଯାହା ପାଠ ପଢା ସମ୍ପୂର୍ଣ୍ଣ କରିବା ପାଇଁ ଆଗକୁ ଡିଗ୍ରୀ କରିବେ ବୋଲି ଭାବୁଛନ୍ତି କିନ୍ତୁ ଦେଖାଯାଉ ବନ୍ଧୁଙ୍କର ଏବେ ତ କିଛି କଲେଜ ଆସିନାହିଁ ଯେତେବେଳେ ବିଦ୍ୟାଳୟ ଯାଏ ନ ଆସି ସେ ଯା ଆମେ ଯାହା ହସମଜା କରିବୁ ତାପରେ ଏହାପରେ କିଛି ସମୟ ପଢିବୁ ଆଉ କିଛି ସମୟ ହସମଜା କରିବୁ ବୋଲି ଭାବିଛୁ କିନ୍ତୁ ବର୍ତ୍ତମାନ ବନ୍ଧୁଙ୍କ ଘର ଯୋଉ କଥା କହୁଛନ୍ତି ଯଦି ବନ୍ଧୁଙ୍କ ଘରେ ତାଙ୍କ ମାମା ଟିକେ ତାଙ୍କ କର୍ମକ୍ଷେତ୍ରକୁ ଯାଆନ୍ତେ ତାହେଲେ ମୁଁ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ବାହ ତାଙ୍କ ଘର ଟିକେ ଯାଆନ୍ତି ହେରି ତାଙ୍କ ସହିତ ଟିକ ସମୟ ବିତାନ୍ତି।
ନିହାତି ଆପଣ ଆଉ କିଛି ଆଜି କାମ ଅଛି କି ଆପଣଙ୍କର ଆଜି ନହେଲେ ଆମେ ବୁଲିବାକୁ ଯାଇଥାନ୍ତେ ଚାରିଟା ବେଳେ ବର୍ଷା ଛାଡନ୍ତା ଯଦି।
ଆଜ୍ଞା ମୁଁ ସେଥିରେ ବି ଆପଣଙ୍କ କଥାରେ ଏକମତ ଅଛି ମୋର ସନ୍ଧ୍ୟାବେେଳେ କିଛି କାମ ନାହିଁ ଯଦି ଆପଣ କହିବେ ତାହେଲେ ମଧ୍ୟ ଆପଣଙ୍କ ଘର ଟିକି ଯିବି ହେରି ଆପଣଙ୍କ ଘର ଟିକି ଯାଇକି ସେଠାରେ ଆପଣଙ୍କ ସହିତ କିଛି ସମୟ ବ୍ୟତୀତ କରିବି ତାପରେ ଚାରିଟା ହୋଇଗଲା ପରେ ଆମେ ଆଉ ଟିକେ ବାହାରକୁ ଯାଇଥାନ୍ତେ ବୁଲାବୁଲି କରିବା ପାଇଁ। ଆଉ ସେଠାରେ ବୁଲାବୁଲି କରିକି ଆସିଲା ବେଳ ସନ୍ଧ୍ୟା ବେଳ ହୋଇଯାଆନ୍ତତା ତାପରେ ଆମେ ଘରକୁ ଆସନ୍ତତେ ହେରି।
ଆଉ ଆପଣଙ୍କ ଘର କୋଉଠି ଅଛି ନହେଲେ ମୁଁ ଆପଣଙ୍କ ଘରଟିକି ଯାଇଥାନ୍ତି। ଆପଣଙ୍କ ଗାଡି କଣ ପାଇଁ ଗାଡି ଆମର ମୋର ବିଦ୍ୟୁତ ଜନିତ ଗାଡି ଅଛି ତ ସେଇଥିାଇଁ ଆମେ ସେଇଥିରେ ପଳାଇଥାନ୍ତେ ପେଟ୍ରୋଲ ବି କିଛି ଅସୁବିଧା ହେଇନଥାନ୍ତା ଆପଣଙ୍କୁ ଏଥିରେ ଅସୁବିଧା କିଛି ଅଛି କି?
ନା ନା କିଛି ଅସୁବିଧା ନାହିଁ ଆପଣଙ୍କର ଇଚ୍ଛା ଯଦି ଆପଣ ବିଦ୍ୟୁତ ଜନିତ ଗାଡି ନେଇକି ଆସିବାେ ଆମକୁ ବହୁତ ଭଲ ପଡ କାରଣ ଆମର ପେଟ୍ରୋଲ ର ପଇସା ଟା ବଞ୍ଚି ଯିବ ଆଉ ଆମର ଇଲେଟ୍ରିକ ଗାଡିରେ ଆମେ ବୁଲାବୁଲି ମଧ୍ୟ କରିପାରିବା ହଉ ଠିକ ଅଛି ଆପଣ ତାହେଲେ ଗୋଟେ କାମ କରୁ ମୁଁ ଆପଣ ଦଶ ମିନିଟ ଛାଡିକି ଆପଣଙ୍କୁ ଆଉଥ ପୁନର୍ବାର କଲ୍ କରିବି ଆପଣ ଯଦି ଟିକେ ଫି ଥିବ ଆପଣ ଟିକେ ଉଠେଇଦେବେ ବର୍ତ୍ତମାନ ମୋର ଗୋଟେ କାମ ଆସିଲାଣି ତ ମୁଁ ଟିକେ ଯାଇଥାନ୍ତି ଭାବୁଥିଲି କଣ କହୁଛନ୍ତି ଆପଣ
ନିହାତି ମୁଁ ଏବେ ମଧ୍ୟ ଆପଣଙ୍କୁ ସେଇ କଥା କହିଥାନ୍ତି ମୁଁ ଘରେ ନା କହୁଛନ୍ତି ତଳକୁ ଟିକେ ଯିବାକୁ ବର୍ଷା ଛାଡିଛି ତ ଜିନିଷ ଆଣିବାକୁ ତ ସେଇଥିପାଇଁ ମୁଁ ଆପଣଙ୍କୁ ପରେ ଫୋନ କରୁଛି
ଆଜ୍ଞା ଆପଣ ଆପଣ ଆରାମସ ମେ ଫ୍ରି ହେଇକି ଫୋନ କରନ୍ତୁ ଧନ୍ୟବାଦ
ଧନ୍ୟବାଦ ଭାଇ
ଆଛା